ହ୍ୟାଲୋ
ହୁଁ
ପିଲାଟା ଆଉ ଗୋଟେ ନୁଆ
ନାଇଁ ଏଟା ନୁହଁ ମୋର ନୁହଁ
କାରୋଡ଼ା
ହେଇଥିବ ଆଉ ପରେ କହିବି
ଗାଡି ସାଇଟି କରେ ନହେଲେ ଏଠି ସାଉଣ୍ଡ ହଉଛି ବହୁତ ଜୋର ରେ ବାୟା ହେଇଯିବ
ଅବିକା କଣ ଗାଡି ଚଲାଉଛି କି
ଗାଡି ଚଲଉନି ବଟ୍ ବାହାରେ ୱାଟ କରିଛି ନା ତ ସେଥିପଁ ସାଉଣ୍ଡ ଟା ହଉଛି ବହୁତ ଜ
ଓ ହଁ ହଁ ବୁଲିବା କୁଆଡେ ଯିବା
ତମେ ଯିବ କି
ସେ ଭାଗ୍ୟ ଆମର କାହିଁ
କିଛି ଭାଗ୍ୟ ନଥାଏ ଭାଗ୍ୟ ଲେଖିବାକୁ ପଡେ
ଓହୋ ମତେ ପାଠ ପଢା ଆସିନି ଆ କେମତି ଲେଖିବି ଯଦି ପଢି ପାରୁିଥାନ୍ତେ ଲେଖି ପାରୁିଥାନ୍ତେ ତାହେଲେ ଘରେ ବସି ନଥାନ୍ତି
ମିଛ କଥା
ମିଛ କଣ ସତ
ଲେଖାପଢା ଜାଣିଥିଲେ ମୁଁ ବସିଥାନ୍ତି କି ଘରେ
ହ ଠିକ ଯ ଆସ ଲେଖା ପୁରା
ହଁ ହଁ
ହୁଁ ହଉ
ଛାତ ଉପରେ ବୁଲଛି ଆଉ ଥଣ୍ଡା ପବନ ହବା ବଦଳରେ ସେ ଗରମ ପବନ ହଉଛି
ଅଣ୍ଡା ପବନ ହଥର ଗରମ ପବନ ହଉଛି
ମାନେ ପବନ ହଉନି କହିବାକୁ ଗଲେ ଚଳେ
ନାଇଁମର ତ ହଉଛି ଥଣ୍ଡା ଥଣ୍ଡା ପବନ ଟିକେ ଥଣ୍ଡା ଥଣ୍ଡା ଲାଗୁଛି
ସେଛଠି ତ ଭୁବନେଶ୍ଵରରେ ଏନି ଟାଇମ ପବନ ହି ହଉଛି ଖରା ହଉ କି ଗରମ ହଉ ପନ ଏନି ଟାଇମ ଚାଲଛ
ହଁ ହଁ ଭୁବନେଶ୍ଵର ରେ ପବନ ମାନେ କାହିଁ କହୁଛ ତମ ଫୁଙ୍ଗୁତ୍ରା ଆସ କି ଆଉ
ସତ, ହୁଁ ହୁଁ ଫୁଙ୍କିଲେ ହେଇଯାଉଛି ମୁଁ ଏଇଠି ଫୁଙ୍କିବି ହେଇଯିବ କି ପବନ ସେଇଟି ହଉଚି ପବନ। ସେଥିପାଇଁ ସମସ୍ତେ ସେ ଇଭିନିଂରେ ଯାଆନ୍ତି ବୁଲିବା ପାଇଁ ପା ସବୁବେଳେ ସନ୍ଧ୍ୟା ଟାଇମ୍।
ଆରେ ସନ୍ଧ୍ୟା ଟାଇମ୍ ରେ ବୁଲିବାକୁ ଯଆନ୍ତି, ସନ୍ଧ୍ୟାବେଳେ ଖରା ଛାଡିଥାଏ କି କାହାର କାମ ସରି ଯାଇ ଥାଏ, ସନ୍ଧ୍ୟା ବେଳେ ଟିକେ ଛଅଟାରୁ ବୁଲି ବାଲିକି ଯାଆନ୍ତି।
ନାଁ ବାହାରେ ଭଲ ଲାଗେ, ଥଣ୍ଡା ଥଣ୍ଡା ଲାଗେ।
ହୁଁ ତାଙ୍କର କଲ୍ ଆସୁଛି ଆଉ କାଟି ଦେଲି।
ଯାହା କାଟୁଥାଅ ଆଉଥରେ ଫୋନ୍ ଆସିବ, ଏମିତି ଫୋନ୍ ଆସିବା ଭଲ।
ହୁଁ।
ଆଉ ତମର ଡୁଡ଼ି?
ଡୁଡି ନାହିଁ ସେ ତାଙ୍କ ଘରେ ଅଛି। ଆଉ ଟିକେ ହେଲେ ବଳେ ଆସିବ ଆଉ।
ହଉ ନାହିଁ ମନ ଦୁଃଖ ହଉଛି ନା?
ନାଇଁ ସବୁବେଳେ ମୋ ପାଖରେ ତା ମାମା ପାଖରେ ରହିବା ଦରକାର ନା।
ପାର୍ଟ ଟୁ ହେଲେ ବି ମାନେ ତାର ଖାଇବା ପିଇବା ସବୁ ତା ମାମା ହେଲେ ନା, ମୁଁ ଖାଲି କଣ ଭାତ ଡାଲି ଏ ସବୁ ଦେଇପାରିବି ଆଳୁ ସିଝା ଭାତ କିମ୍ବା ଭାତ ଡାଲି ଦେଇପାରିବି।
ବାକି ବି ଦେଇପାରିବ ତା ପାଇଁ ଟାଇମ୍ ଲାଗି ବାକିିବି ଦେଇପାରିବ ହେଥିରେ କିଛି ନାହିଁ।
କଣ?
କିଛିନାଇଁ
ଦିପ୍ରରେ କଣ ଖାଇବା ହେଇଥିଲା?
ଦି ପ୍ରହରେ ଖାଇଥିଲି ପା କ୍ୟାଣ୍ଟିନରେ ଆଉ ଭାତ, ଡାଲି, ଭାତ ଡାଲମା।
କୋଉଠି ଡାଲମା ହେଇଥିବ, ପାଣିଆ ଡାଲି ହେଇଥିବ।
ହଁ ହଁ ଡାଲମା କ୍ୟାଣ୍ଟିନ୍ରେ ଡାଲମା ହେଇଥିଲା, ସାଲାର୍ଡ଼୍ ହେଇଥିଲା। ଖଟା, ଆଳୁ ଭର୍ତା, ପାମ୍ପଡ଼, ରୁଟିଯେ। ଆମ୍ବ ଖଟା।
ଓହୋ ଆମ୍ବ ତ ଶସ୍ତା ହେଇଛି ଆଉ ଆମ୍ବ ସିଜିନ ସରିଲାଣି ତଥାପି।
ନାଇଁ ସରିନି। ଅଛି ତ ଆଉ, ଚାଲିଛି ତ ଆଉ।
ଚାଲିଛି ତଥାପି ଅଁ ଏଠି କେତେ? ଷାଠିଏ, ସତୁରୀ ପରସେଣ୍ଟ, ସତୁରି ପରସେଣ୍ଟ ପ୍ଲସ୍ ତ ସରିଲାଣି।
ତମ ସେଇଠି ତ ବାତ୍ୟା ପବନରେ ସବୁ ସରିଯାଇଥିଲା।
ନା ଆମ, ଆମ ଗଛରେ ଅଛି, ଯୋଉଟା କୁହନ୍ତି ଅସାଡୋଇ ଗଛ ଯୋଉଟା ସେଟା ପୁରା ଲାଷ୍ଟରେ ପାଚିବ। ଅଛି ଗୋଟେ ଗଛ ଫୁଲ୍ ଅଛି।
ପୁରା ଛୋଟ ଛୋଟ ଆମ୍ୱ ସେଗୁଡ଼ା।
ଛୋଟ ଯୋଉଟା ବଡ଼ କରିଦଉନ।
ବଡ କେମିତି ହବ ସେଇଟା ତ ସବୁବେଳେ ଛୋଟ ଛୋଟ ହୁଏ।
ସାଲାଇନ୍ ଦେଇଦବ।
ନା ଥାଉ ଏମିତିରେ ବି ବହୁତ ବହୁତ ଭଲ ଲାଗେ ମିଠା ଲାଗେ ସେଟା।
ସାଲାଇନ୍ କାଣ୍ଡ୍ ଫୋଡିଦବ, କହିବ ମିସ୍ ବଡ ହେଇଯା।
ନାଇଁ ଥାଉ, ସାଲାଇନ୍ ମଣିଷ ମାନଙ୍କୁ ଦିଆଯାଏ ଆମ୍ବକୁ ନୁହଁ।
ସମସ୍ତଙ୍କୁ ଦିଆଯାଏ।
ନା ନା ନା ସେଇଟା ପାଚିବାକୁ ବଡିଆକୁ ଦିଆ ହୁଏ, ଇଞ୍ଜେକସନ ଦିଆ ହୁଏ। ସାଲାଇନ ଦିଆ ହୁଏନି।
ଓହୋ ତାହେଲେ ଇଞ୍ଜେକ୍ସନ ଦେଇଛ ନା
ତମ ଆଡେ ଦେଉଥିବେ କଣ ହଁ ଆମ ଆଡେ ଦିଅନ୍ତିନି।
ଇଞ୍ଜେକ୍ସନ ଦେଇଛ ତାହେଲେ
ନାଇଁ ଥାଉ ଆମର ସେମିତି ଯେତିକି ଅଛି ଠିକ ଠାକ୍ ଅଛି ଭଲ ଅଛି।
ହୁଁ ଖାଇବା ବନେଇଥିଲା କିଏ ଆଜି ପୁଣି ଏକାଠି ଖାଇଥିଲ ନା ଅଲଗା ବନେଇ ଖାଇଥିଲ।
ନାଇଁ ଦିଦି ବନେଇଥିଲା। ଏମାନେ କେହି ବନେଇଥିଲେ ବନେଇ ନଥିଲେ ତ ମୁଁ ଖାଇ ଦେଇଥିଲି ଆଉ।
ଓହୋ ହୋ ଏମାନେ କିଏ ବନେଇନ ଥିଲି ବୋଲି ମୁ ଖାଇଦେଇଥିଲି।
ହୁଁ ହଁ
ବନେ
ଏମିତିରେ ବି ଭଜା ମୁଁ କରିଛି ହେଲା। ତାପରେ ସେ ଯୋଉ କରିଡର ବେସରତା ବି ମୁଁ କରିଛି। ଖାଲି ସେଇ ଆଳୁ ପୋଟଳ ଦିଦି କରିଥିଲା। ଭାତ ବି ମୁଁ କରିଛି ହେଲା।
ହୁଁ
ତାହେଲେ ମୁଁ ଖାଇବାର ଅସୁବିଧା କଣ।
ନା ଅସୁବିଧା କଣ ମୋର ତ ହଉଛି ଖାଅ ଘର ଲୋକଙ୍କୁ ଅଲଗା
ଥିଲି ଆଉ ଆମ୍ବ ବି ମୁଁ କାଟିକି ଖାଇଛି।
ଓହୋ ଗଛ ଟା ବି ତମେ ଲଗେଇକି ଗଛ ହେଇଥିଲା କି ତମେ
ନାଇଁ କିଣିକି ଆଣିଥିଲି ନା ତ ଗଛ ଲଗେଇନି।
ବାରିରେ ଗଛ ହେଲା ପରେ ବି କିଣିକି ଆଣୁଛ।
ଆଉ ଏବେ ଗୋଟେ ପାଚିନି ତ ପାଚିଲା ଆମ୍ବ ସେଇଟା ତାଙ୍କର ବହୁତ ମିଠା ଆମ୍ବ ଟା ମାନେ ଭଲ ଲାଗେ ଆମ୍ବ ଟା ଖାଇବା ପାଇଁ ସେଥିପାଇଁ ତାଙ୍କଠୁ ନେଇ ଆସିଥିଲି ପାଞ୍ଚ କେଜି ହବର।
ଓହୋ
ଦିଦି କହୁଥିଲା ତାର ଆଜି ଆସିଚ ପାଞ୍ଚଶ ଆସିଚି ବା ଦେଉଁଛି ଖାଲି ଆଜି। ସେକାନି କେତେ ଜଣଙ୍କୁ ସେ ଫୋନ କରି କହିସାରିଲାଣି ମୁଣ୍ଡ ଖରାପ। କାଲି ମଟନ ଆଣିବ ବୋପା ମା।
ତା ମାନେ ପାଞ୍ଚଥହ ଆଇଚି କାଲି ମଟନ ନେଇକି ଆସିବ ନା କଣ ରୋଜଗାର ହେଇଗଲା ଆଉ କଣ।
ଦି ଦିଦି
ରୋଜଗାର ହେଇଗଲା ଆଉ କଣ।
ହୁଁ ଫାଷ୍ଟ ଇନକମ୍।
ଓହୋ କାଇଁ ଦିଦି ଆଗରୁ ଜବ୍ ଅପ୍ କରୁନଥିଲେ କି?
ନାଇଁ
ଓ ହଁ
ଲଭ୍ ଲଭ୍ ମ୍ୟାରେଜ କରିଛି ତ ଜଲ୍ଦି ଜଲ୍ଦି ବାହା ହେଇଗଲା। ଉଣେଇଶ ବର୍ଷର
ଆଉ ଯୁ ପୁଅ ଝିଅ?
ନାଇଁ ପୁଅ ଝିଅ ହେଇନି।
ଦିଦି ଲଭ
ତାର ତାର ଅଛି ମାନେ ବଡବାପାଙ୍କ ଝିଅ।
ଆମର ଏବେ ଏଟା ଆମର ପିଲା ଛୁଆ ହେଇ
ହଁ- ହଁ- ହଁ ସେଟା ଆଉ ବାକି ଥିବ ରହିବ ନା କଣ।
ତମେ ଛୁଆ ଖେଳେଇ ବାରେ ଏକ୍ପପଟ୍ ଅଛ ନା।
ହଁ- ହଁ ଖାଲି ଛୁଆ ଖେଳିଲେ କଣ ଛୁଆ ଜନ୍ମ କରିବା ନିହାତି ଦରକାର୍ ନା କଣ କି କଥା।
ଆଉ କଣ ମାଗିକି ଆଣି ଚଲୋଉଚ ବୋଧେ ନାକଣ?
ହଁ-ଅଁ
ଲୋକ ଆଉ କେତେ ଦିନ୍ ନେବେ ତାପରେ ତବେ ସେ ବଡ ବି ହେଇଯିବେ।
ଦେଖ ତମ ମୁଣ୍ଡ ଉପରେ ଯାଉଛି ଗୋଟେ ରକେଟ୍।
ତ ଆମ ଘର ପାଖରେ ଯାଏ, ସବୁବେଳେ ଯାଏ। ମୁ ଯୋଉଠି କହୁଚି ଯିବନି ରୁମ୍ ପାଖରେତ ଡେଲି ଯାଏ, ଏ ଆମ ଏୟପୋର୍ଟ। ଏ କଲ୍ ଟା ଆଜ୍ଞା ରହୁଛି ନା।
ହୁଁ -ଉଁ-ଉ
ସବେଳେ ଭଁ- ଭଁ -ଭଁ-ଭଁ-ଭଁ ହଉଥିବ ଯେ ମୁଣ୍ଡ ଖରାପ୍।
ହୁଁ -ହୁଁ। ତାର ଟିକେ ଅଛି ଗାଇନି ପ୍ରୋବ୍ଲେମ୍ ଅଛି ତ, ସେଥିପାଇଁ ହଉ ନାଇଁ, ତାପରେ ଗୋଟେ ଯୋଉ ପଣ୍ଡା ପଡୁଆ ହୁଁ -ଉଁ ଖାଇବା କମ୍ ଖାଇବା କମ୍ କରୁନି ଏନି ଟାଇମ୍ ଖାଲି ଚରୁଚ୍ ଛି ତ କଣ ସେତ ଡକ୍ଟର କହୁଛନ୍ତି। ଆଉ ଚର୍ ବି ବଢି ଯାଉଛି ଖାଇବା ହେବା ଟିକେ କମ୍ କରିବା ପାଇଁ ତେଲ ମସଲା।
ଚର୍ବି ବଢିଯାଉଛି ଯଦି ଗରମ୍ ପାଣି କଣ୍ଟିନ୍ୟୁ କରୁନାହାନ୍ତି।
ସେ ଖାଲି ସୁସ୍ଥ୍ କେତି ଖାଇବା ଖାଇବ ହେଲା, ସେଗୁଡାକ କହିବ ନା ଗରମ୍ ପାଣି ସେ ଯିବନି ତଣ୍ଟିରେ। ଖାଲି ମସଲା ମସ୍ ଲି ଉପରେ ସେଗୁଡା ସବୁ ଉ-ଉ ମାନେ ତାକୁ ଭଲ ମସଲା ଆଜି ସେଇଥିପାଇଁ ତ ପୋଟଲ ତରକାରୀ ସେ କରିଛି। କହିବ ଝଡିବାକୁ ଚେଷ୍ଟା କର୍ଚି ଏମିତି କହିବା ପତଳା ହେବାକୁ ଚେଷ୍ଟା କର୍ଛି। ହେଲେ କ୍ଷୀର ଡେଲି ମାନେ ଆଣା ହଉଚି ତା ପାଇଁ କ୍ଷୀର ପିଆହବ।
ପତଳା ହବା ପାଇଁ ହେଲେ
ଖ ଗୋଟେ ଜିନିଷ ସବୁ ଜିନିଷ କୁ ମାନେ-ଏ-ଏ ଭାଗ ମାପରେ ଖାଇଲେ ପିଇଲେ ମାନେ ଠିକ୍ ଠାକ୍ ରହିବ ହେଲା। ତ ଇଏ ସବୁବେଳେ ମସଲା। ତେଲ ମସଲା ଜିନିଷ ଖାଇବ ହେଲା ତାପରେ ଫାଷ୍ଟ୍ ଫୁଡ୍ ଏମିତି ସବୁ ଖାଇଲେ ମାନେ କଣ ହବ ତାକୁ ଯୋଉଟା ମନା କରାହୋଉଛି ସେଇଟା ମାନେ ଆଗେ ଖାଇବ ଅଧିକ ଫୁଣି।
ଓହ। ଭଲ କଥା ଆଉ କଣ ଇଚ୍ଛା ମିଛା କେତେ ନିଜ ମନକୁ ମାରି
ସେ ପ୍ରଥମରୁ ଏମିତି ତାର-ଅଁ-ଅ ମାନେ ମ୍ୟାରେଜ୍ ହେଇନଥିଲା, ସେଇ ଟାଇମ୍ ରେ ତାର। ପ୍ରୋବ୍ଲେମ୍ ବାହାରିଛି। ତ ସିଏ ଗୋଟେ ଜିନିଷ କହୁଛି କରୁଛି ମୋ ସ୍ବାମୀ ତ ଠିକ୍ ଠାକ୍ ଅଛି, ସିଏ ତୁ ଜଣିଛି ମୋର ଇ ଅସୁବିଧା ଅ ଅଛି, ମୋର ପିଲାଛୁଆ ନହଲେ ସେ କଣ ମୋତେ ଛାଡିଦବ କି।
ଦେଖ ଏଆଡେ ଗୋଟେ ଟାଇମ୍ ଯାକି ଜଣେ ଠିକ୍ ଠାକ୍ ଅଛି ଏନା।
ସେଇଟା ତାପରେ ଗୋଟେ ଜିନିଷ କହିଲେ ଅବିକା କଣ ହେଇଛି ସବୁ ଠିକ୍ ଠାକ୍ ଅଛି ଠିକ୍ ଅଛି। ଆଉ ଗୋ ବର୍ଷେ ଦି ବର୍ଷ ତିନି ବର୍ଷ ଯାଉ ତାପରେ ଶୁଣିବୁ ଠିକ ନିଜେ।
କାହିଁକି ନା ଗୋଟେ ଗଟେ ଏଜ ଯାଙ୍କେ ଜଣେ ଇଏ କରିବ।
ହୁଁ ହୁଁ ହୁଁ।
ତାପରେ ସେ ଜିନିଷକୁ କି ଜଣେ କହିବା ଷ୍ଟାର୍ଟିଂ କରିବ।
ଦେଖ ଗୋଟେ ଜିନିଷ ଯଦି ଡକ୍ଟର କହୁଛନ୍ତି ଯେ ଆମ ହାତରେ ସେ ସବୁ ଜିନିଷ ଅଛି ତାହେଲେ ଆମେ ଟ୍ରାଏ କରିବାନି କଣ
ସେଇକଥା ମେଡିସିନ ଏ ସେ ଟ୍ରାଏ
ସେ କେବଳ ମାନେ ତାର ଦେଖଉଛି ବ ପ୍ରୋବ୍ଲେମ ରହୁଛି ତାର ଯେତେବେଳେ ପିରିୟଡ଼ ପ୍ରୋବେଲମ୍ ରଛି ସେ ଜିନିଷଟା କେବଳ ମେଡିସିନ ଖାଉଛି। ଆଉ ପିଲ ଛୁଆ ପାଇଁ ଟୋଟାଲ ମନା କରିଦଉଛି ମୋର ଏବେ ଦରକାର ନାହିଁ।
ଏବେ ଦରକାର ନାହିଁ ଠିକ ଅଛି ବଟ ନିଜକୁ ତ ଠିକ କର ସେଇ ହିସାବରେ ତାକି ତମେ ଯେତେବେଳେ ଦରକାର ହବ ସେତେବେଳେ ଠିକ ହେଇଥିବ ତମେ ଇଏରେ କନସି କରିପାରିବ।
ହୁଁ ସେ ତାଙ୍କ ଇଛା ଦେଖ ଗୋଟେ ଆମେ ତ ଆମେ କହିପାରିବା ଆମ ତ ଜବରଦସ୍ତି ତାଙ୍କୁ ଖୁଏଇ ପିଏଇ ପାରିବା ନି ନା ମେଡିସିନ
ନହେଲେ କନସିିପ ହିଁ ହବନି ସେତବେଳ ଯେତେବେଳେ ଆମେ ଚାଁହୁ ଥିବା ସେତେବେଳେ କନ୍ସିିପ୍ଟ ହେଉନଥିବ ପାଗଳା ହେଇଯିବ।
ତାଙ୍କର ସେ ବା ତାଙ୍କର କହିଲେ ଆମର ଟଙ୍କା ଅଛି ଆମେ ଆଡ୍ରପ୍ କରିବୁ ଠିକ ଅଛି କିଛି ଅସୁବିଧା ନାହିଁ।
କରିବ ତମେ ଆଡପ କର ଗୋଟେ ମା ର ସୁଖ ଯୋଉଟ ଜିନିଷ ଜିଷ ରହିବ ନା।